ହଁ।
କଣ କରୁଛୁ?
କିଛି ନାଇଁ ଶୋଇଛି ଖାଇକି।
ଆଉ ତୁ
ଆଁ।
ବୋଇଲେ ମୁଁ ଖାଇକି ଶୋଇଛି ତୁ କଣ କରୁଛୁ?
ମୁଁ ହେଇ ଖାଇବା ସରିଲା କାମ ସରିଲା। ଏଇ ପୁଅକୁ ଖାଇବାକୁ ଦଉଥନି ସେ ଖାଇଲା। ଖେଳୁଛି ମୁଁ କହିଲି ଟିକେ କଥା ହେଇଯିବା ଅଛି।
ହଁ ଆଉ ରୋଷେଇ ସରିଲାଣି।
ହଁ ରୋଷେଇ କେତେବେଳେ ସରିଲାଣି ଝିଅ ରୋଷେଇ କରିଦେଇକି ଯାଇି ଥିଲା ଉଷୁନା ଆଉ ଯୋଉ ଡାଲମା ବନ୍ଧାକୋବି କରିଦେଇଥିଲା ଆଉ ମୁଁ କଲି କଲରା ଚିପ୍ସ ଆଉ ଅରୁଆ ଭାତ।
ତମର ତ କଲରା ଚିପ୍ସ ଟା କମ୍ପଲସରୀ ନା ଡେଲି।
ବଜି
ହ ୱା।
ଚିପ୍ସ ଖାଇବାକୁ ସମସ୍ତେ ଭଲ ପାଆନ୍ତି ବେଶୀ ହେଇ ବସ ଝିଅ ଖାଇଛିି ସି ଆଉ ସେଇଥିପାଇଁ ତାରି ପାଇଁ ହୁଏ ଆ ଆମେ ତାରି ସାଙ୍ଗରେ ଖାଉ ଆଉ। ଏଇ ବା ତାକୁ ଧରିଛି କାନ୍ଧରେ ପକେଇଛି ଏପଟ ସେପଟ ହଉଛି।
ହୁଁ ଆଉ ଏଇ ଯୋଉ ତୁ ଝିଅ ଧରିଲାଣି ନା ପୁଅକୁ।
ସିଏ ଏବେ ଆଉ ଧରଇ ଦଉନି ତାକୁ ସିଏ ଠେସ ଫେସ ଜୋରେ ଜୋରରେ ଟିକେ ଖେଳିଲାଣି ଇଏ ହେଲାଣି ଆଉ ସିଏ ଧରି ପାରିବନି। ଗୋଡରେ ଦେଲେ ସେ ଗଢଡିି ଯାଉଛି ମୁଣ୍ଡ ତଳକୁ ବଢେଇ ଦଉଛି ଗୋଡ ତଳକୁ ବଢେଇ ଦଉଛି ହାତ ଇଏ କରିଦଉଛି ସେଇଥିପାଇଁ ତାକୁ ଧରି ଦଉନି ଆଉ।
ହଁ ଆଉ ଟିକେ ବଡ ହେଲେ ଧରିବ ଏ ବସିଲା ଭଳିଆ ହେଲେ।
ହଁ ବସିଲା ଭଳିଆ ଧରିବ କୋଉଠି ଆଉ ଆଉ ଧରି ପାରିବ।
ହଁଁ ହେଲେ ତା କୋଳରେ ବସ
ହଁ ତା କୋଳରେ ବସେଇ ପାରିବ ଆଉ ନହେଲେ ଟେକି ପାରିବ ଯାଇ।
ନାଁ। ଆଉ ଟିଉସନ ଯାଉଛି ନା ସେ ନା ଛୁଟି।
ନା ଟିଉସନ ଛୁଟି ତାଙ୍କ ମ୍ୟାମ ତାଙ୍କ ପରିବାର ସବୁ ତାଙ୍କ ଗାଁକୁ ପଳେଇଛନ୍ତି ରଜ ପାଇଁ ଆଉ ରଜ ପରେ ଆସିବେ ଆଉ ସ୍କୁଲ ଖୋଲେ ତାଙ୍କ ଝିଅ ତ ସେଇ ସ୍କୁଲରେ ପଢୁଛି। ଆଉ ସ୍କୁଲ ଖୋଲିଲେ ତାଙ୍କର ଆସିବେ ତାପରେ ଟିଉସନ ହବ।
ଓହୋ।
ହୁଁ।
ଭଲ, ଆଉ ତୋରଏଇକିନା ଖାଲି ବୁଲୁଥିବ ଘର ସାରା, ଏଡୁ ସେଡୁ
ଯାହା କରୁଛି ସିଏ, ସେ ଜଗନ୍ନାଥ ସାରଙ୍କ ଝିଅ ଆସୁଛି। ତା ସାଙ୍ଗରେ ଛାତ ଉପରେ ଗୋଟେ କିଚେନ ବନେଇଛନ୍ତି, କିଚେନ ଘର ଖେଳୁଛି, ବାଲି, ଗୋଡି, କାଦୁଅ ସେ ଡବା ଡବି ଯେତିକ ଘରେ ଥିଲା, ସବୁ ନେଇଯାଇଛି। ହୁଁ।
ହୁଁ।
ହୁଁ।
କଁ, ନାଚୁଚିନା କଣ, ଗୀତ ବୋଲି
ହୁଁ।
ହଉ।
କଣ ଖାଇଥିଲୁ ହଁଲୋ, ରଜ ହେଇ ବିରି ଚାଉଳ ଦିଟା ଭେଦେଇଲି କାଲିତ ଆଇଁଷ ବାର, ଆଇଁଷ କଣ ହବ ଏ ପିଠାକୁ କିଏ ପଚାରୁଚି। କାଲି ଗୋଟେ, ରଜ ପାଇଁ ଟିକେ ଭେଦେଇଦେଲି, ଆଣ ଟିକେ କରିଦେବି, କାଲି ଯଦି କରିବି କରିବି ପିଠା, ନହଲେ ପହରଦିନକୁ କ
ହୁଁ।
ହଁ ଏଇ ମୁଁ ଫୋନ୍ କରିଥିଲି ଆମ ମଉସାକୁ, ଗାଁରୁ ଆଣିବେ ବୋଲି, କଦଳୀପତ୍ର ସିଝା ପିଠାଟେ କରିମି ବୋଲି। ସିଏ ଫୋନ୍ ଉଠେଇଲେନି।
ହୁଁ।
ହୁଁ।
ମୁଁପା ଖାଇଚି ଏଇ, ରୁଟି, ପୁଟଳ, ଆଳୁ, ବିମ୍ସ ଭଜା। ଆଉ କଦଳୀ।
ପାଚିଲା କଦଳୀ।
ହଁ।
ଡେଲି ଝାଡ଼ା ଯାଉଚୁନା?
ହଁ।
ତୋ ମାମା ତ ତୋ ସେବା କରୁଚି। ତ ମାମାକୁ ମୋ ପୁଅ ସେବା କରି କରିକି ଗଲା ତୋ ସେବା ପୁଣି କରୁଚି ଆଉ। ମୋ ସେବା ମୋ ପୁଅ ସେବା ତୋ ସେବା ଏଇ ପୁଣି ପଢିଚି। ତ ଧାଇ ମା ଏଇଖୁଣି ହେଇଯାଇଚି ସମସ୍ତଙ୍କର ଆଉ।
ହଁ।
ହୁଁ।
ଓହୋ ଆଉ ସୁନନ୍ଦା ମାଉସି ଖବର କଣ?
ତାର କଣ ଆଜିତ କଥା ହଉଥିଲେ, ମାମାର ତାର। ମୁଁ କହିଲି ତମେ କଥା ହୁଅ ହଁ। ମୁଁ କହିଲି, ମୁଁ କଁ କଥାହେବି ତମେ କଥା ହଉଥ, ସିଏ କ କଥା ହଉଥିଲେ, ତାଙ୍କର କଣ ଦଶ ପନ୍ଦର ମିନିଟ୍, କଥା ହେଲେ କୋଡ଼ିଏ ମିନିଟ୍। ହଁ, କଥା ହେଲେ, କଁ ଏଇ ତା ଯୋଉ ତେଲ ରେଟ୍, ପରିବା ନା, ପରିବା କହୁଚି ତା ସଉଦା ରେଟ୍ ସବୁ। ଏଇଆ କହୁଥିଲା ମାନେ ହଁ ତମକୁ ଗୋଟେ ମିଳିଗଲା ସଉଦା ରେଟ୍
ହଁ ହୁଁ ଇଏ ପଚାରୁଥିବ ସେ କହୁଥିବ ଆଉ।
ହଁ।
ହୁଁ ଆଉ ଆଉ କଁ?
ତମର ତ ଆଜି ପଡିଆରେ ପୁରା ରଜ ମହୋତ୍ସବ ପାଇଁ ପୁରା ଦମଦାର ଚାଲିଥିବ ସଜାସଜି ଆଉ
ଆମର ସଜାସଜି ସରିବଣି କି ଆଜି ହବ ଆଉ କେତେଟା ସଜାସଜି ହବ କିନ୍ତୁ ଏଇ ଦିନରେ ତ ଛୁଆ ଖେଳୁଛନ୍ତି ଆଜି ରାତି ଅନିଦ୍ରା ହେଇକି ଦୋଳି ଫୋଳି ଲଗେଇବେ କି କଣ କରିବେ
ସେ ଯୋଉ ରଜରେ କ୍ରିକେଟ ଖେଳ ହୁଏ
ହଁ ଆଜିଠୁପା ଏସ୍ ପି ଏଲ
ହଁ
ଆ ତିନି ଦିନ ହବ ହେଇଖିଣା ଲାଷ୍ଟ ରଜ ଦିନ ନା ମଝି ରଜ ଦିିନ ଲାଷ୍ଟ
ହଁ
ସେ ଦିନ ଲାଷ୍ଟ ଫାଇନାଲ ତାପରେ ସରିଲା ଲାଷ୍ଟ ରଜ ଟା ଯାହା ଦୋଳି ପାଖରେ ରହିବେ ଏଇଠି ରହିବେ ଏପଟେ ଆଉ
ହୁଁ
ହୁଁ ସେଇଥିପାଇଁ ପୂର୍ବ ଦିନରୁ ଷ୍ଟାର୍ଟ କରିଛନ୍ତି ମୁନା ହେଇ ଆସିଥିଲା ବା କାଲିଠୁ ଆଇଲାଣି ଆଜି ସିଏ ଖେଳୁଛି ନା ଗୋଟେ ଗ୍ରୁପ ରେ ଅଛି
ସମସ୍ତେ ସମସ୍ତେ ଆସିଛନ୍ତି ନା କା ଏକା ଆଇଛି
ନା ସବୁ ଆଇଛନ୍ତି ନା
ଆଁ
ସମସ୍ତେ ନା କାଲି ରାତିରେ ଆଇଲେ ବା
ପିଙ୍କି ହେରିକା ସୁଦ୍ଧା ଆସିଛନ୍ତି
ନା ପିଙ୍କ ଦେଇ ଆସିନାହାନ୍ତି ସେ ଆସିବେ କି କଣ ବୋଧେ କିନ୍ତୁ ଯୋଉ ବୋଉ ହାରିକା ଆସିଛନ୍ତି
ହୁଁ ତୋ ବୋଉ ବାପା ମୁନା
ହଁ ସିଏ ମିଶିକି ଆଇଲେ ଟାଉନ ରୁ ଟାଉନ ବୋଧେ ମୁନା ଭାଇ ବି ଥିଲା ନା କଣ ଟାଉନରେ
ହଁ ସେ ଛୁଟିଆଣିକି ବୋଧେ ସେଠିକି ପଳେଇଥିଲା ହଁ ସେଠିକି ବୋଧେ ପଳେଇଥିଲା ତାପରେ ଆସିଲା ଆଉ ସାଙ୍ଗ ହେଇକି କି ଆଇଲେ ଆଉ କୋଉ ଥରେ ଆଇଲେ
ବାଇକି ରେ
ବାଇକି ରେ ତିନି ଜଣଙ୍କ ହେଇଗଲା
ଆଲୋ ଦିଟା ବାଇକ୍ ମୁନା ଭାଇ ଯୋଉ ଆ ପୂର୍ବ ଥର ଆସି ଥିଲା ଗୋଟେ ବାଇକ୍ କିଣିନି ଆର୍ ଏନ୍ ଫାଇଫ୍ ଆର ୱାନ ଫାଇଫ୍ ଟା
ଓହୋ ଟାଉନ ରେ ବୋଧେ ରଖିଥିଲା ନା ତାଙ୍କ ଘର
ନାଲୋ ସିଏ ବାଇକ ନେଇକି ଯାଇଥିଲା ଭଦ୍ରକରୁ ନା ଏଇଠୁ ଭଦ୍ରକ କେତେ ବାଟ ଭଦ୍ରକ କହୁଛି ଖୋର୍ଦ୍ଧା କେତେ ବାଟ ଟୋଇ ସିଏ ତାର ନେଇକି ଗାଡି ଯାଇଥିଲା ସେଠୁ ଆଇଲା
ହଁ
ଆସିକି ଟାଉନ ରେ ଥିଲା ନା କଣ ଦି ତିନି ଦିନ ହବ ତାପରେ ମିଶିକି ଆଇଲେ ଆଉ
ହୁଁ ହୁଁ ହୁଁ ଆଉ ତୋ ଗୋଡ ଟିକେ ଉଷାଉଷୀ ହଲା ହୋଲି ଟିକେ କରୁଛୁ ନା ଏକ୍ସରସାଇଜ କରୁଛୁ ନା ଟିକେ
ଏକ୍ସରସାଇଜ କଣ ଗୋଡରେ କରିମି ସିଏ ଯା ଖାଲି ଆଙ୍ଗୁଠି ଆଙ୍ଗୁଠି ଗୁରା ବେଳେ ବେଳେ ହଲଉଛି ଇଏ ନହେଲେ ଫୁଲି ଯାଉଛି ମଝିରେ ମଝିରେ
ହଁ ଟିକେ ଟିକେ ଆଙ୍ଗୁଠିକି ହଲାହଲି କରୁଥିବୁ ନା ନହେଲେ ଫୁଲିକି ବାଲୋ ବେଙ୍ଗ ଭଳିଆ ଫୁଲିଯିବ
ହଁ ଫୁଲୁନି ଏତେ ଯେ କିନ୍ତୁ ତଥାପି ଟିକେ ଟିକେ ଫୁଲି ଯାଉଛି ଯୋଉ ପୁରା ମାନେ ଯେ ଆଙ୍ଗୁଠିରେ ହାତ ମାରିଦେଲା ବେଳକୁ ସେ ଯୋଉ ଗୋଡ ଆଙ୍ଗୁଠି ରେ ସେ ପୁରା ମାନେ କରେଣ୍ଟ ମାରିଲା ଭଳିଆ ଲାଗୁଛି ଟୋଟାଲି ପ୍ରେସର ପଡୁନି ନା ଏଇ ଗୋଡଟା ହେଲେ ମୁଁ। ତଳେ ଲଗଉଛି କି ଚାପୁଛି ଯାହା କରୁଛି ସେଟା ଟୋଟାଲି ବାଜୁନି ପୁରା ବଥା ହେଇଯାଇଛି। ଟୋଟାଲି ମାନେ କିଛି କାମ କରୁନି ବୋଲି।
ହୁଁହ୍ନୁ।
ବଥାକୁ ସେଇ ଇଏ ହଉଛି ଏବେ ପା। ସେ ଚମଡା ପୁରା ଛାଡୁଛି ଯୋଉ ମାଛ କାତି ଭଳିଆ।
ଏଇଟା କେମିତି ଦେଖିଲୁ ହେଟା ପ୍ଲାଷ୍ଟିକ।
ଆ ଭିତର ନୁହଁମ ଏଇ ଆଙ୍ଗୁଠି ପାଖରୁ ବା ଛାଡୁଛି। ସେଇଟା ମୁଁ ସେଇଥିପାଇଁ ଖାଲି ବଡି ଲୋସନ ମେଞ୍ଚେ ମେଞ୍ଚେ ସେଇଠି ଲଗେଇ ଦଉଛି ଆଉ କଣ କରିବି କି ସେ ପୁରା। ମେଞ୍ଚି ମେଞ୍ଚି ପୁରା ନଖ ମାରିଦେଲା ବେଳକୁ ନଖରେ ମେଞ୍ଚି ପଶି ଯାଉଛି।
ସାପ କାତି ଭଳିଆ ହେଉଥିବ।
ହଁ ପୁରା ଇଏ ହଉଛି ତାପରେ ଭିତରେ ପୁରା ମଳି। ଭଳି ବି ହେଇଗଲାଣି ଏଇ ଯୋଉଠୁ ଏଇ ଜଘଂ ପାଖରୁ ଟିକେ ଢିଲା ହେଲାଣି ନା। ତା ତଳେ ତକିଆ ଟା ରହୁନି ସେ ସେଇଠକୁ ଟିକେ ଫାଟିକି। କିନ୍ତୁ ଇଏ ହେଇଗଲାଣି ସେଠି ହାତ ପୁରେଇକି କ୍ୟାଣ୍ଡିଡି ପାଉଡର। ପକେଇଲେ ଲଗେଇଲି। ସେଇଟା ମଳି ଗୁରା ମେଞ୍ଚେ ମଳି ହେଇଯାଇଛି ଆଉ ଭିତରକୁ ତାର ହଉଥିବ ଭିତରକୁ ଦେଖୁଛି ନା ହାତ ପାଇବନା ନା କଣ ହବ।
କୁଣ୍ଡେଇ ହଉଛି ନା। ହଁ।
ହଁ ଝାଳ ହେଲା ବେଳକୁ କୁଣ୍ଡେଇ ହଉଛି।
ହଁ ବୋହୁତ ଜୋରରେ ବା କୁଣ୍ଡେଇ ହବ।
ହୁଁ ଆଣ୍ଠୁ ତଳ ଟା। ନହେଲେ ହାତ ଗୋଠି ଇଏ ହବ କି ଆଣ୍ଠୁ ତଳକୁ ସେଠି ଯୋଉ। ପାଦ ପାଖରେ ଏଇଟା କଣ କୁଣ୍ଡେଇ ପାରିବି।
ହଁ ଆଉ କଣ। ଆଉ ଖରାବେେଳେ ଖାଇବା କଣ ହେଇଛି।
ଖରା ବେଳେ କଣ ଏବେ ତ ଏଇ ଆଇଲେ ବାବା ମାମା ଯାଇଥିଲେ। ମନ୍ଦିର ସାଢେ ଦଶଟାରେ ଗଲେ ବାବା। ବିଲକୁ ଯାଇଥିଲା ଆସିକି ଯାଇଥିଲା ତାପରେ ରିଲାନ୍ସ ଯାଇକି ୱାଇଫସ ହେରିକା। ଆଣିକି ଆଇଲେ।
ହ।
ଏ ରୋଷେଇ କଣ ହେଇଥିବ। ସେ ଭଜା ଫଜା ହେଇଥିଲା ଏମାନେ ତ ମୁନାଭାଇ ହେଇ ପୁଅ ଖେଳିକି ଆଇଲେ। ପଖାଳ ଖାଇଛନ୍ତି ନା କଣ ଗରମ ଭାତ ଡାଲି ଆଉ। ପୋଟଳଆଳୁଭଜା, ଶାଗ ଭଜା, ବଢିଚୁରା ଏମିତି ସବୁ ହେଇଛି। ଆଉ କଣ ହେଇଥିବ ତରକାରୀ ଫରକାରୀ ମୁଁ ଜାଣିନି।
ଏଇ ଶନି ମନ୍ଦିର ଆସିଥିଲେ।
ହଁ ଯାଇଥିଲେ ଶନି ମନ୍ଦିର ଓଙ୍କାରନାଥ ମନ୍ଦିର।
ଓ ଏଇଠିକି ଆସିିଥିଲି।
ହଁ। ଏଇଆଡେ ଟିକେ।
ହଁ।
ହୁଁ।
ଆଉ। ଡୁଗୁର ଡୁଗୁ ଏଇ ଖୁଣି ତମ ଘରେ ଆଉ ପଶିବନି। ତାର ରଜ।
ଏଠି ରହିଲା କି ସେ ବା ସେଠି ଯାଇ ମୁନା ଭାଇ ଆଇଲେ। ଗଲା ତାଙ୍କ ଫୋନ୍ ଟା ଧରିଦ ତାଙ୍କର ଦିଟା ଫୋନ ନା ଗୋ ଟେ ଫୋନ ଧରିକି ଇଏ ଏପଟେ ପଡିଛି ସିଏ ସେପଟେ ମାମା କହୁଥିଲା ହେଲା ଗୋଟେ ଖ ଦି ଜଣ ଶୋଇଥିଲା ଖାଇଲାନି ସେମିତି ଫୋନ ଦେଖି ଦେଖି ରାତିରେ ବି ସେଠି ଶୋଇଲା ଆଉ ଆଇଲାନି।
ହଁ।
ଆଜି ସକାଳୁ ଉଠିକି ଯାଇଛନ୍ତି ଖେଳିବାକୁ ଖେଳିକି ଏଇଖିନା ଆସିିକି ଖାଇଲେ।
ହୁଁ।
ତାର କ ଦେଖା ଦର୍ଶନ ହେଇଗଲା ମିଳିବ।
ନା ବା ମୁନା ର ତାର ବା ଭଲ ଆଉ ନା ଆସିଛି ବୋଲି ତାର ପଳେଇଛି କୁଆଡେ?
ନାଁ ଭଲ ଦି ଜଣଯାକ ମିଶିକି ଉଠା ବସା ଖିଆ ପିଆ ବୁଲା ସବୁ।
ଓ ହୋ ଦି ଭାଇଆଙ୍କ ତାଙ୍କର ଭଲ ରଜ ଘୁଣ୍ଟାଏ ଆଉ
ହଁ ବା
ଖାଇବେ ପିଇବେ ବୁଲିବେ ଆଉ ଖେଳିବେ ହଁ ଓ ହଁ।
ହଁ ତୋ ପୁଅ କାନ୍ଦୁଛି ନା କଣ?
ହଁ କାନ୍ଦିଲାଣି ହଉ ହଉ ହଉ
ହଁ।
ଏଇ ଏଇ ଏଇ ଏଇ ଏଇଲେ ଏଇଲେ ଏଇଲେ ଏଇଲେ ମୋ ସୁନା।